ହଁ କଣ କହୁଛ ଆଉ କଣ କୁହ କଣ?
ତମ ଛୋଟ ଦିନ ବେଳର ଆଜି ଛୋଟ ବେଳଠୁ ଆଜି ପର୍ଯ୍ୟନ୍ତ ତମ ଜୀବନ ଶୈଳୀ ଟିକେ କହିଲ କେମିତି କଣ ବିତେଇଥିଲ। ମୁଁ ଟିକେ ଶୁଣିବାକୁ ଭାରି ଆଗ୍ରହ ହଉଛି ତମ ବିଷୟରେ।
ଓହୋ ମୋ ଛୋଟ ବେଳର ଶୁଣିବ ଆଉ। ଛୋଟ ବେଳର କଣ ଆମେ ତ ଜନ୍ମରୁ ପାଞ୍ଚ ଛଅ ବର୍ଷ ପର୍ଯ୍ୟନ୍ତ ଆମର କିଛି ସ୍ମରଣ ନଥାଏ। କଣ ଆମେ କଣ ସେ ବିଷୟରେ କିଛି ଜାଣିନି ଛଅ ସାତ ବର୍ଷ ପର୍ଯ୍ୟନ୍ତ ତା ତାପରେ ଆମେ ଯୋଉ ଅଙ୍ଗନବାଡି ସେ ସମୟର କଥା ବି ଆମର ମନେ ନାହିଁ। ଆମର ଯେବେଠୁ ମନେ ରହିଛି ଯୋଉ କଥା ମୁଁ ସେଇ କଥା ତମକୁ କହୁଛି। ଆଉ ଛୋଟ ବେଳ ତ କଣ ଏଇ ଖେଳି ଖୁଳା କି ଛୁଆଙ୍କ ସହିତ ସମୟ ବିତେଇବା କଥା। ତାପରେ ଯୋଉ ଆମ ସ୍କୁଲ ଟାଇମ ରୁ ମୋର ମନେ ଅଛି ଯେତେବେଳେ ଆମେ ପ୍ରଥମ କ୍ଲାସ ଗଲୁ ସେତେବେଳେ ଯେତେବେଳେ ପ୍ରଥମେ ପ୍ରଥମେ ଯାହାହେଲେ ଛୋଟ ମେଳରେ ଛୋଟ ପିଲାମାନେ ସ୍କୁଲ କୁ ଯିବା ପାଇଁ ନା କାନ୍ଦନ୍ତି ସବୁ ଯାହାହେଲେ ଗୋଟେ ଜିନିଷକୁ ପ୍ରଥମ ଯାଆନ୍ତି ମାନେ କାନ୍ଦିବେ। ମୋର ମନେ ଅଛି ମୁଁ ଯେତେବେଳେ ପ୍ରଥମ ଦ୍ଵିତୀୟ ପଢିଲି ପ୍ରଥମ ପଢିଲି ଯେତେବେଳେ ସେତେବେଳେ ମାନେ ମୁଁ ଟୋଟାଲି କେବେ ବି ମାନେ ନା ପ୍ରଥମ ଦିନ ନା ବର୍ଷଟା ଯାକ ମତେ ଖାଲି ମୁଁ ଟୋଟାଲି ସ୍କୁଲ ଯିବା ପାଇଁ ମାନେ ଅଝଟ କରିବି ଯିବିନି। ବାପା ବାଡେଇବେ ମା ବାଡେଇବ ଛିଟିବ ପାଠ ପଢିବୁନୁ ଆଜିକାଲି ଯି ଯିଏ ଶିକ୍ଷା ଆଜିକାଲି ଦୁନିଆରେ ଶିକ୍ଷା ନଥିଲେ କିଛି ନାହିଁ ତୁ କଣ ଗଧ ହବୁ। ଏଇଭଳିଆ କଥା କହନ୍ତି ଜମା ମାନେ ବାଡାନ୍ତି ମୋ ବାପା ବି ମତେ କେତେ ଥର ମାନେ ବହୁତ ଆଡୁ ବୁଝେଇ ବୁଝେଇ ନେଇକି ଆମ ବିଦ୍ୟାଳୟରେ ଛାଡିକି ଆସନ୍ତି। ଆଉ ତାପରେ ଏମିତି ଯାଉ ଯାଉ ବାପା ନେଇକି ଛାଡିବା ପରେ ଅଭ୍ୟାସ ହେଇଗଲା ତାପରେ ଆଉ ସେମିତି କିଛି କାନ୍ଦ କୁନ୍ଦୀ କରେନି। ମୁଁ କହିଲି ଛୁଆଙ୍କ ସହିତ ବି ତାପରେ ଘରେ ଏକୁଟିଆ ଥିବ ନା ଛୁଆଙ୍କ କତିକି ଯେତେବେଳେ ଯିବ ବିଦ୍ୟାଳୟକୁ ବିଭିନ୍ନ ପ୍ରକାରର ପିଲା ଦେଖିବ। ମାନେ ଝିଅ ହଉ ପୁଅ ହଉ ସମସ୍ତଙ୍କର କିଏ ମାନେ ମଜାଳିଆ ପିଲା ଥିବ ତାଙ୍କ ଭିତରେ କିଏ ରାଗିଥିବ କିଏ ଶାନ୍ତ ଥିବ ସମସ୍ତଙ୍କ କତିରେ ବସିଲେ ଉଠିଲେ ସାଙ୍ଗସାଥି ହେଲେ ସବୁ କିିଛି ଇଏ ହେଇଯିବ। ତାପରେ ତ ଏମିତି ସ୍କୁଲ ଜୀବନଟା ମାନେ ପଳେଇଲା ଉଁ ଷଷ୍ଠ ପଞ୍ଚମ ପର୍ଯ୍ୟନ୍ତ ଆମର ସେଇଠି ଥିଲା ଆମର ପ୍ରାଥମିକ ବିଦ୍ୟାଳୟ ଯୋଉଟା କହନ୍ତି ଏବେ ତ ସେଇ ଶିଶୁ ବାଟିକା କରିଦେଇଛନ୍ତି ସରକାର କିନ୍ତୁ ଆମର ସେତେବେଳେ ଥିଲା କଣ ଆମେ ପ୍ରଥମଠୁ ପଢୁ ପଞ୍ଚମ ପର୍ଯ୍ୟନ୍ତ ଗୋଟେ ପ୍ରାଥମିକ ବିଦ୍ୟାଳୟରେ ତା ନା ଷଷ୍ଠ ସପ୍ତମ ତା ଉପରକୁ ବୋଧେ ସେଇ ସ୍କୁଲରେ ବି ଥାଏ। ତାପରେ ଆମର ଅଛି ହାଇ ମାନେ ହାଇସ୍କୁଲ ଉଚ୍ଚ ବିଦ୍ୟାଳୟ ଯୋଉଟାକୁ କହନ୍ତି ଉଚ୍ଚ ବିଦ୍ୟାଳୟ ଆମେ ଯାଉ ଅଷ୍ଟମଠୁ ଆମର ସେତେବେଳେ ଥିଲା ତମର କଣ ମୁଁ ଜାଣିନି କିନ୍ତୁ ଆମର ସେତେବେଳେ ସପ୍ତମରେ ଥିଲା ବୋର୍ଡ ପରୀକ୍ଷା ଆମେ ଗୋଟେ ଦେଇଥିଲୁ। ତାପରେ ଦଶମରେ ଗୋଟେ ବୋର୍ଡ ପରୀକ୍ଷା ଦେଲୁ। ଭଲ ରେଜଲ୍ଟ କରିବି ମୋର ମନେ ଅଛି ସପ୍ତମ ନା ଷଷ୍ଠରେ ଜାଣିଛନ୍ତି ମୁଁ ଯୋଉ ଭାରି ମାନେ ବହୁତ ଖରାପ ଏ ରେଜଲ୍ଟ ମୋର ପରୀକ୍ଷାର ଫଳାଫଳ ବହୁତ ଖରାପ ହେଇଥିଲା। ମୋ ମନେ ଅଛି ମୋ ବାପା ମୋତେ ଗୋଟେ ଦିନ ପୁରା ମାନେ ରାଗିକି ମୋ ଉପରେ ରାଗରେ ଅଭିମାନ କଲେ ବାଡେଇଲେ ବି ମାନେ ଦି ଚାରି ପାହାରେ ମତେ ବାଡେଇଛନ୍ତି ନାଇଁ ଆଜିକାଲି ଶିକ୍ଷା ଜାଣିବା ଦରକାରେ। ପାଠ ପଢିବା ଦରକାରେ। ତୁ ପାଠରେ କାହିଁ ମନ ଦଉନୁ ଇଏ କରନୁ ଯାହା ଯେହେ ଯେହେତୁ ସେ ପିତା ମାତା ଗୁରୁ ଗୁରୁଜନ ସିଏ ତ ଆମର ମଙ୍ଗଳରେ ଅଛନ୍ତି ନା ସିଏ ଚାହାଁନ୍ତି ଆମ ପିଲା କେମିତି ଭଲ ପାଠ ପଢୁ ଭଲ ମଣିଷ ହଉ ମାନେ ପାଞ୍ଚ ଜଣଙ୍କ ରେ ସମାନ ହଉ। ସେ ମତେ ମାନେ ବହୁତ ସେଇଥର କଣ ମୋ ବାପା ବହୁତ ମୋ ଉପରେ ରାଗିଥିଲେ। ତାପରେ ମୋ ମୁଣ୍ଡରେ ତାପରେ ପଶିଲା ନା ବାପା ମା ଏତେ ମାନେ ପରିଶ୍ରମ କରିକି ଆମକୁ ଏତେ ପାଠ ପଢିବା ପାଇଁ ଏତେ ଯଦି ଚେଷ୍ଟା କରୁଛନ୍ତି ସିଏ ଯଦି କୋଉଠି ମାଟି ସହିତ ମାଟି ହେଇକି ଖଟିକି ଦେହରୁ ଝାଳ ବୋହିକି ଆମକୁ ପାଠ ପଢେଇବା ପାଇଁ ଚାହୁଁଛନ୍ତି ଉଚ୍ଚଶିକ୍ଷିତ କରିବା ପାଇଁ ଚାହୁଁଛନ୍ତି ଆମେ କାହିଁ ସେତିକି ଆଜି ଶିକ୍ଷିତ ନହେବା ଆମକୁ ସୁଯୋଗ ମିଳୁଛି ସେ ସୁଯୋଗ କୁ ଆମେ ହାତ ଛଡା କରିବା କି। ତାପରେ ମୋ ମୁଣ୍ଡରେ ପଶିଲା ତାପରେ ଆମ ବାପା ମା ତ ଶିକ୍ଷିତ ନୁହଁ। ଯେହେତୁ ଆମେ ଏଇନା ଯେମିତି ପାଠ ପଢିଛେ ଆମ ବାପା ମା ସେତେବେଳେ ତାଙ୍କ ବାପା ମା ମୋ ବାପାଙ୍କର ବାପା ନାହିଁ ମାନେ ମା ନାହିଁ ବାପା ଥିଲେ ସିଏ ମାନେ ଏତେ ଶିକ୍ଷିତ ନୁହଁ। ସିଏ ତ ଆମକୁ ବସିକି ଏମତି ପଢେଇବେ। ଆମେ ଯେମିତି ଆମ ଛୁଆଙ୍କୁ ପଢେଇ ପାରୁଛେ ସିଏ ତ ଆମକୁ ପଢେଇ ପାରନ୍ତିନି ନା ଆମେ ପାଞ୍ଚ ଜଣଙ୍କୁ ଦେଖିକି ମାନେ ବାଦ ତରକରେ ଆମେ ପାଠ ପଢୁ। ହଁ ସିଏ ମୋଠୁ ଅଧିକ ପାଠ ପଢିଦବ ମୁଁ ତାଠୁ କମ ପଢିବି କି। ଏମିତି ହେଇକି ଆମ ମାଇଣ୍ଡରେ ରଖି କି ଆମେ ଦଶମ ପର୍ଯ୍ୟନ୍ତ ପଢିଲୁ। ଦଶମରେ ବି ମୋର ଭଲ ରେଜଲ୍ଟ ହେଲା। ଦଶମ ପରେ ଏମିତି ବାପାଙ୍କ ପରିଶ୍ରମରେ କଲେଜ ପଢିଲୁ। ତାପରେ ପୁଣି ତା ଉପରକୁ ପଢିଲୁ ଏମିତି ପାଠ ପଢିକି ଆଜି ବି ମାନେ ଚାକିରୀ ମାନେ କୋଉଠି ବି କାମ କରିକି ମାନେ ଦି ପଇସା ରୋଜଗାର କରିକି ବି ମୁଁ ନିଜେ ଉନ୍ନତି ହେବା ସହିତ ମୋ ବାପା ମାଙ୍କୁ ର ବି ମାନେ ତାଙ୍କ ଦୁଃଖ ବି ବୁଝୁଛି। ମୋ ନିଜ ପରିବାରର ବି ଦୁଃଖ ବୁଝୁଛି ଏମିତି ଆଉ। ପାଠ ପାଠ ତାପରେ ବୁଲାବୁଲି ଯେତେବେଳେ ଯାହା ଏମିତି ଜୀବନ କାଳରେ ବିତେଇ ଦେଇଛୁ। ସବୁବେଳେ ତ ପାଠ ପଢିନୁ ନା କେତେବେଳେ ବାପା ମାଙ୍କ ସହିତ ଗୋଟେ ଦୂର ଯାତ୍ରାକୁ ବି ଯାତ୍ରା କରିବାକୁ ଯାଇଛୁ ଦୂର ଦର୍ଶନୀୟ ଜାଗାକୁ ବି ବୁଲିବା ପାଇଁ ଯାଇଛୁ। ତାହାରି ନିଜ ନିଜ ଘରେ ବି ବାପା ମାଙ୍କ ସହିତ ଭଲ ଭଲ ମୁହୂର୍ତ୍ତ ବି ବିତେଇଛୁ। ବିଭିନ୍ନ ପ୍ରକାର ପର୍ବପର୍ବାଣି ହେଲେ ବି ବାପା ମା ଖୁସିରେ ଆମକୁ ଆମର ଏଠି ଗୋଟେ ବଜାର ଅଛି ନେଇଯାଆନ୍ତି ଦୋକାନ ନୂଆ ବସ୍ତ୍ର ଦିଅନ୍ତି ଯାହାବି ଯେତେବେଳେ ବାପା ମା ଭାବରେ କହିବୁ ତା ବି ଆଣିକି ଦିଅନ୍ତି। ସେମିତି ଜୀବନ କାଳ ବିତିଗଲା ଆଉ ଏବେ ଏବେ ବି ଆମେ ପାଠ ପଢୁଛୁ ପଢା ଚାଲିଛି ଆଉ। ଆଉ ତମେ ଏଇନା କଣ କରୁଛ? ତମର କଣ ଟିକେ କୁହ ମୁଁ ଶୁଣିବି ଆଉ।
ଆମେ ଆମର ଚାରି ଭଉଣୀ ଆଉ ଜଣେ ଭାଇ ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମୁଁ ବିଦ୍ୟାଳୟ କୁ ଯିବା ପାଇଁ ଜମହା ମଙ୍ଗୁ ନ ଥିଲି ମଙ୍ଗୁ ନ ଥିଲି ମୋ ଦାଦା ତା ପାଠ ପଢାନ୍ତି ଆମକୁ ମୋର ଆଉ ଜଣେ ସାଙ୍ଗ ବୋଉତ ସାଙ୍ଗ ତାର ମୋର ହଉ ସିଏ ଆମ ଘରକୁ ଆସେ ପାଠ ପଢିବା ପାଇଁ ତା ସାଙ୍ଗରେ ଆଉ ଦି ଚାରି ଜଣ ମଧ୍ୟ ଆସନ୍ତି ଆମ ଘରକୁ ପାଠ ପଢିବା ପାଇଁ ସେତେବେଳେ କଣ ଗଲା ମୁଁ ଯେତେବେଳେ ସ୍କୁଲକୁ ଜ ବିଦ୍ୟାଳୟ ଣ ଯାଏନି ତ ମୋ ଜେଜେମାଙ୍କ ସହିତ ମୁଁ ଯାଇକି ଗୁହାଳ ପୋଛେ ହେଠୁ ମୋ ଜେଜେମା ଦିନେ ମୋ ଦାଦା କଣ କଲେ ମତେ କହିଲେ ପାଠ ପଢିବୁନି ଝିଅ ଟା ତୁ କଣ କରିବୁ ତାପରେ ମତେ କଣ କଲେ ଜାଣିଛୁ ଝିଅ ମତେ କୁଅ ଭି ସେତେବେଳେ ମୁଁ ଅନେେଇକି ମାନେ ପକେଇଦେ ବୋଲି ବାହାରିଲେ ମିଛି ମିଛିକା ମୁଁ ଡରିବା ପାଇଁ ସେଠୁ ତାପରେ ମୁଁ ସବୁ ଦୈନିକ ବିଦ୍ୟାଳୟକୁ ଯାଏ ବିଦ୍ୟାଳୟକୁ ଜଣେ ଆମର ଜଣେ ପାତ୍ର ବୋଲି ଜଣେ ସାର୍ ଥିଲେ ସିଏ ଆମକୁ ବହୁତ ତ ଭଲ ପାଆନ୍ତି।
ତମର ତମର ଦିଦି ଟିକେ କୋଉଠି ଟାୱାର କଟିଗଲା ସେ ପାଣି ଟିକେ ନକବ ହଉ କୁହ କୁହ ମତେ ଶୁଭୁଛି କୁହ।
ହଁ ଦିଦି ଶୁଣ ଆମେ ଆପରେ ତ ପାଠ ପଢିଲୁ ଆମକୁ ସେ ସାର୍ ବି ବହୁତ ଭଲ ପାଉଥିଲେ ତାପରେ କଣ ହେଲା ଦିନି ଆମ ସ୍କୁ ଆମ ବିଦ୍ୟାଳୟର ପିଲାମାନେ ଆମ ସାଙ୍ଗମାନେ ସବୁ ବୁଲିବାକୁ ଗଲୁ ତାକୁ ବୁଲିବାକୁ ଗଲୁ ଯୋଉ ଭୁବନେଶ ର ଅଛି ଆମେ ନନ୍ଦନକାନନ ସେଠ ସବୁ ବୁଲିବାକୁ ଗଲୁ ସେଠୁ ସବୁ ସାଙ୍ଗ ମାନେ ବାଘ ଭାଲୁ ହରିଣ ବିଭିନ୍ନ ପ୍ରକାର ଜୀବଜନ୍ତୁ ଥିଲେ ଆମେ ତାକୁ ଦେଖିକି ଆସିଲୁ ବହୁତ ଖୁସି ହେଲୁ। ତାପରେ ଆମ ଶିକ୍ଷକ ଆମକୁ ନେଲେ ଗୋଟେ ଜାଗାରେ ଖୁଆଇଲେ ଆମେ ତାପରେ ଖାଇଲୁ ସାଙ୍ଗମାନୋନ ବହୁତ ଖୁସି ହେଲେୁ ତାପରେ ଘରକୁ ଆସିଲୁ କିନ୍ତୁ ଆମର ତ ସେତେ ଭଲ ରୋଜଗାର ନଥିଲା ଆମେ ସେତେ ଭଲ ପ ପୋଷାକ ମଧ୍ୟ ପିନ୍ଧି ପାରୁନି ଆଉ ବହୁତ କଷ୍ଟରେ ବି ଜୀବନ ବିତାଉଥିଲୁ ତାପରେ ସେ ସର ମଧ୍ୟ ଆମକୁ ବହୁତ ସାହାଯ୍ୟ କରନ୍ତି ଆମେ ପାଠ ପଢିଲୁ ପାଠ ପଢିକି ଯାହାହେଲେ ବି ଦଶ ମ ପାସ କଲୁ। ସୋ ସେଠି ସମସ୍ତେ ରହିବା ପାଇଁ ବାହାରିଲେ ଆମେ ଭାବିଲୁ ବର ହେଲେ ଆମର କଣ ବୋଲି ଭାବିଲୁ ଆମେ ମଧ୍ୟ ସେଠି ପକେଇବାକୁ ଚାହିଁଲୁ ତାପରେ ଦେଖିଲେ ଆମର ସେଠି ଜଣେ ବଡ଼ ଭଉଣୀ ଅଛନ୍ତି। ସିଏ ରହିଲେ ସିଏ ରହିଲେ ତାପରେ ଆମେ ତାଙ୍କୁ ପଚାରିଲୁ ଏଇ ଗୋଷ୍ଠୀ ସହାୟତା କଣ? ସେ କେମିତି କଣ କରନ୍ତି ଆମେ ଟିକେ ରହିବାକୁ ଚାହୁଁଛୁ ସିଏ କହିଲେ କି ଗୋଷ୍ଠୀ ସହାୟକ କଣ ଆମର ଯୋଉ ଏସଜି ସ୍ଵୟଂ ସହାୟକ ଗୋଷ୍ଠୀ ନାହିଁ ଯୋଉ ମା ମାନେ ନାହାନ୍ତି ତାଙ୍କୁ ଆମେ କେମିତି ସ୍ଵାବଲମ୍ବୀ କରିବା ତାଙ୍କୁ ନିଜ ଗୋଡ ନିଜେ ଛିଡା କରିବା ତାଙ୍କର ସମସ୍ତ କାଗଜ ପତ୍ର ନେଇକି ବ୍ଲକ ଦାଖଲ କରିବା। ଆଉ ସେ ସବୁ ବିଷୟରେ ଆମକୁ ସେ ବୁଝେଇଲେ। ତାପରେ ଆମ କାଗଜ ପକେଇଲୁ କାଗଜ ପକେଇକି ଆଉ ଚାକିରି କରିବା ପାଇଁ ଇଛା ହେଲା ଇଛା ହେଲା ଆମେ କଣ କରଛୁ ସେ ଲୋକମାନଙ୍କୁ ନେଇକି ଲୋକମାନଙ୍କୁ ନେଇକି
ହଁ କୁହ ଦିଦି ତମ କଥା ଟା ଟିକେ କଟି ଯାଉଛି ନା କଟିଗଲା ହଉ କୁହ ଶୁଣିବ ଆଉ।
ମୁଁ କହିଲି ଦିଦି ତମେ ବୁଲଛ ନା କିଛି ବ ଦିଦି ତା ଏକା ବୁଲୁଛ ନା
ମତେ କହୁଛନ୍ତି
ଆଜ୍ଞା ଦିଦି।
ବେକାର ବୁଲୁଛି ନା କଣ କରୁଛି?
ଆଜ୍ଞା ଦିଦି।
ମୁଁ ନା ମୁଁ କରୁଛି ମୁଁ ସେଇପରା ସଵୟଂସହାୟକ ଗୋଷ୍ଠୀ ଆମର କରିଛନ୍ତି ମୁଁ ସେଇଠୁ କିଛି ଋଣ ଆଣିକି ଗୋଟେ ଏବେ ପରା ଯୋଉ ଇଏ କରିଛି କଣ କହିଲେ ଖଲି ପ୍ରେସ ମେସିନି ଆଣିଛି ଖଲି ବି ଆମର ବାହାରୁଛି। ଆମ ଗୋଷ୍ଠୀ ସମସ୍ତେ ମିଶିକି କରୁଛୁ ମୁଁ ଏକା କରୁନି ଆମ ଦଶ ଜଣଙ୍କ ମା ମାନେ କରୁଛନ୍ତି ସେଇଥିରୁ ବି ଆମେ ନିଜେ ମାନେ ଉପକୃତ ହଉଛୁ ଆମର ଗୋଟେ ଗୋଟେ ଦିନ ରଖିଛୁ ସମସ୍ତେ ତିଆରି କରୁଛୁ ବାହାର କରୁଛୁ ତାପରେୟା କି ହଉଛି ବାହାଘର ଭଲ ମନ୍ଦ ହେଲେ ସବୁ ଆସିକି ଆମ ପାଖରୁ ନିଅନ୍ତି ଭଲ ଆମର ଭଲ ବ୍ୟବସାୟ ହଉଛି ଲାଭ ହଉଛି ଭଲ ଆମେ ନିଜେ ନିଜେ ବି ଯୋଉ ପଇସା ହଉଛି କିଛି ଲଗଉଛୁ ସେଥିରେ ଆଉ କିଛି ବାଣ୍ଟିକି ନିଜେ ନିଜେ ନେଇକି ମାନେ ନିଜେ ଉପକୃତ ହଉଛି ହଉ ଆଉ କଣ କହିବି ଆଉ ତମର ଖିଆ ପିଆ ସରିଲ ପାଣି ତ
ହଁ ଦିଦି ସବୁ ସରିଲାଣି। ହଁ ଦିଦି ସଲାନି ଏବେ ରଖ। ମୁଁ ଏତେ ଗଲେ ତମ ଘର ଆଡେ ପଚାରିବି ଆଉ ସବ ବିଷୟ ବୁଝି ନେବି ଆଉ।
ହଉ ହଉ।
ହଉ ଦିଦି ରଖୁଛି।